ହାଲୋ, ହଁ।
କଣ କରୁଚନ୍ତି?
ଏଇ ଦୋକାନକୁ ଯାଇଥିଲି, ଟିକେ ଆସୁଛି ଆଉ।
କଣ ଦୋକାନ ଦେଇଛନ୍ତି କି?
ନାଇଁ, ଯାଇଥିଲି ଟିକେ ସଉଦା ଆଣିବା ପାଇଁ।
ଓହୋ, କଣ ପାଇଁ ଆଉ, ଘରେ କେହି ନାହାନ୍ତି?
ହଁ ଅଛନ୍ତି ହରିଣିକେ ଯଉ ରୋଷେଇକି ସେ କରୁଛନ୍ତି ତ।
କଣ ଭାଇ ତମେ?
ମୁଁ କରେ ସେ କରି ଦଉଛନ୍ତି ଆଜି।
ଓହୋ ସେ କରୁଛନ୍ତି ରୋଷେଇ ତମେ ଯାଇଥିଲ ମାର୍କେଟ।
ହୁଁ।
କଣ ପାଖରେ ଦୋକାନ ଟା କି?
ହଁ ହଁ।
ହଁ ଆଉ କଣ?
ଆ ତମ ଆଡେ ବର୍ଷା ହଉଛି ନା ନାଇଁ?
ବର୍ଷା ସକାଳେ ହେଇଥିଲା ଏଇନାକା ଖରା ହେଇଛି।
ହଁ ହଁ ହଁ ହଁ ହଁ ଆସିଲା। ଆଉ କଣ?
ଆଉ ରୋଷେଇ ଫୋଷେଇ ସରିଲାଣି ବୋଧେ? ରୋଷେଇ ସରଲାଣି ବୋଧେ
ନାଇଁ ନାଇଁ ରୋଷେଇ ସରିନି ଯୋଉ ଭାତ ବସିଛି ଡାଲି ଡାଲମା ହେଲାଣି ଖଟା ଏଇ ଯୋଉ ତୁ ଭଜା ହେଲାଣି।
ଓ ହଁ।
ଆଉ କଣ?
ଆଉ ତମ ଆଡେ ଲାଇନ ଅଛି ନା ନାଇଁ?
ହଁ ଲାଇନ୍ ଅଛି।
ଓ ଲାଇଟ୍ ପ୍ରୋବ୍ଲେମ କିଛି ହଉନି ତମ ଆଡେ?
ନା ନା ଆମର ଇନଭେଟର୍ ବସିଛି।
ଅ ହୋ ଇନଭେଟର।
ହଁ।
କଣ ମ କଣ ଆଣିଲେ ଦୋକାନରୁ?
ସଉଦା ପତ୍ର ଆଣିଲୁ ସଉଦା ପତ୍ର ଆଣିଲୁ ଆଉ।
ଓହୋ। ହଁ ଯୋଉ ତମ ମିଷ୍ଟର ଯାଉନାହାନ୍ତି ସବୁ ଜାଣି ତମେ ଯାଉଛ ନା କି? ହଁ ହୁଁ ଯାହା ଆଉ ତମକୁ ଦେଖି ପାରିଲେ ସେ ତାହେଲେ ଆଉ।
ଆଉ ସବୁବେଳେ ଆଉ ସିଏ କେତେବେଳେ ଆଣନ୍ତି ସିଏ ତାପରେ ବାପାଙ୍କ ଦେହ ଖରାପ ନା ସେ ସେଥିପାଇଁ ଏପଟ ସେପଟ ହୁଅନ୍ତି ତ ମୁଁ ତାଙ୍କୁ କିଛି କୁହେନି ସେଠି।
ଓହୋ ଆଉ ତମର ତମ ପୁଅ ଝିଅ ପାଠ ପଢିଗଲେଣି।
ହଁ ହଁ ସେମାନଙ୍କୁ ସ୍କୁଲ ରେ ଛାଡିଦେଇଛି ତକ୍ଷ ସିଳାରେ। ଆଉ ସେମାନେ ତାଙ୍କର ସ୍କୁଲ ଯାଇଛନ୍ତି ଆଉ।
ଅ ହ। ଏଇ ଯୋଉ ଭୁବନ ଦକ୍ଷ ତକ୍ଷ ଶିଳା।
ନା ନା ଭୁବନରେ ନୁଏ ଏଇ ଯୋଉ ଆମର କେତ୍ରା ପାଲି ରେ ତକ୍ଷଶିଳା ଅଛି।
ଓହୋ ହେପଟେ ବି ଗୋଟେ ତକ୍ଷ ଶିଳା ଅଛି ନା ପୁଅ ଝିଅ କୋଉ କ୍ଲାସ ପଢୁଛନ୍ତି?
ପୁଅ ୱାନ କ୍ଲାସ୍ ଝିଅ ଫାଇପ୍ କ୍ଲାସ୍।
ଓହୋ ପୁଅ ତା ହେଲେ ସାନ ଝିଅ ବଡ।
ହଁ ଝିଅ ଟା ବଡ।
ଛାଡୁଛନ୍ତି ନା ନାଇଁ।
ହଁ ଟିଉସନ ଯାଉଛନ୍ତି ନା ଘରେ ଛୁଆ ମାନିବେ ନା ବା
ନା ହଁ ପୁରା ଆମର ଦେଖୁନ ଗୋଟେ ଟେମିିଣି ଛୁଆଟେ ଦେଢ ତିି ତିନି ବର୍ଷର ଛୁଆ ଟିକେ ସେ ଜମାରୁ ଯଦି ପଢୁଛି କି ପାଠ ପଢୁଛି କିଛି ନାହିଁ।
ହଁ ବା।
ଆଉ ଯେ ତାହେଲେ କେଁତି ମାନିବେ କହିଲ ଛୋଟ ଛୁଆ। ଆଉ ଯିଏ ରାଗିଲେ କି ଯାହା କଲେ ଆଉ ଛୋଟ ଛୁଆ କୁ ବେଶୀ ବାଡ଼େଇ ହବ କି?
ହଁ ହଁ।
ଆଉ ରାଗିଲେ କି ଯିଏ ଯାହା କହିଲେ ସହିବା ପାଇଁ ପଡିବ ଆଉ।
ହଁ। ମୁ ମୋ। ମୁଁ ବି ଏଇ ଟେଲର ଦୋକାନ ଦେଇଛି ମୋର କିଛି ଟାଇମ ପାସ୍ ହେଇଯାଉଛି।
ଏମିତି ଗୋଟେ କାମଟେ କରଥିବ କି କଣ କରୁଥିବ ଭଲେ ଭଲ। ମାନେ କାହା ମାନେ କାହା କଥାବାର୍ତ୍ତା ନାହିଁ କିଛି ନାହିଁ ତମେ ନିଜ କାମ ନିଜେ କଲ। ଟାଇମ ଟାଇମଟାକୁ ଯିଁତି ଲସ୍ କରିବା କ କଥାନୁହଁ ଆମେମାନେ ଯେମତି ଲସ୍ କରୁଛେ ଟାଇମଟାକୁ ସେମିତି ଲସ୍ କରିବା କ - -
ହଁ।
ଭଲ କରିଛନ୍ତି ଛୁଆଙ୍କୁ ଛୁଆ ଦେଖିଲେ। ଛାଡିଲେ ହେ ଯୋଉ ଉଁ ଟେଲର କୁ ଟେଲର ବୁଝିଲେ। ଇଆଡେ ଘର ରୋଷେଇ କାମ ସାରିଲେ ଗଲେ ସରିଲା।
ଏ ଆଉ ତ। ଟେଲର କାମ କରିଦିଏ କରେ ମୋର ଫ୍ରି ଟାଇମ ଟାରେ।
ସବୁ ଶିଖିଛନ୍ତି ବ୍ଲାଉଜ ବନେଇବା ଶିଖି ଶିଖିଛନ୍ତି ଡ୍ରେସ ଉଁ ହୁଁ ହୁଁ।
ତିଆରି ଚାଲିଛି ଆଉ।
ଓହୋ ଏ ଟାଇମ ରେ ବେସି ଭିଡ ହେଇଯାଉ ଥିବ ତମର।
ହଁ ନା ନା ସବୁବେଳେ ଭିଡ ହୁଏନି। ଏଇ ବାହାଘର ଟାଇମ ଟାରେ ଟିକେ ଭିଡ ରହିଥିଲା ବାହାଘର କାମ। ହଁ ରଜରେ ବି। ହଁ ରଜରେ ବି ଭିଡ ଥିଲା ସାବିତ୍ରୀ ଓଷାକୁ ଟିକେ ଭିଡ ଥିଲା।
ଏଇନିକାଆ ତ କଲେଜ ଏଇନିଆ ତ।
କାଇଁ ଦେଇନାହାନ୍ତି କେଇ ଦେଇନାହାନ୍ତି ଦବେ ଆଉ ଛେ ଏଟା ନୂଆ ଦୋକାନ ଦେଇଛି ନା ତ ଜାଣିନାହାନ୍ତି ବି।
ଉପରେ ଦେଇଛନ୍ତି।
ହଁ ଏପଟ ମାର୍କେଟ କୁ ଦେଇଛୁ ସେପଟ ମାର୍କେଟରେ ଦେଇଥିଲେ ସେ ସବୁ ଜାଣିଛନ୍ତି ସେପଟ ମାର୍କେଟ। ହେଲାବେକୁ ମୁଁ ରହିଛି କି ମାନେ ଗୋଟେ ଜାଗାରେ ନା।
ହଁ, ହଁ ମାନେ ଭଡାରେ ରହିଛନ୍ତି ତମ ଭଡାରେ ରହିଚ।
ହଁ, ହଁ ଏ ଗାଁ ରେ ତ ଟିଉସନ ଫିଉସନ ନାହିଁ ନା। ଗାଁରେ।
ହଁ, ହଁ, ହଁ, ସେଇଟା ସେଇ ହଁ। ହଁ ହେଇଟା ନ ସୁବିଧା ଅସୁବିଧା ନହେଲେ ବାହାରକୁ ଯିବା ପାଇଁ ପଡିବ ଆଉ। କଣ କରୁଛନ୍ତି କି ଆପଣଙ୍କ ହଜବେଣ୍ଡ?
ଆମର ଯୋଉ ବଡ ଗାଡି ଅଛି ଡ୍ରମ୍ଫର ଗୋଟେ ଅଛି ଯେ ହେଟା ଚାଲୁନି ସବୁବେଳେ ଇଏ ତ ବାପାଙ୍କ ପଛରେ ଦୌଡିଲେ ଆଉ ଚାଲିବ କୁଆଡେ ଗାଡି ଡ୍ରାଇଭର ବି ନ ଜଗିଲେ ଡ୍ରାଇଭର ପୁକ୍ କରିବେ ନା?
ହୁଁ, ହୁଁ ଆପଣଙ୍କ ପୁଅ ଝିଅ କଣ ଗାଡିରେ ଯାଉଚ଼ନ୍ତି ନା। ଚାଲି ଚାଲି ଯାଉଛନ୍ତି ନେଇକିନା ଛାଡି ଦେଇକି ଆସୁଛନ୍ତି।
ନା ଏମିତି ସ୍କୁଟିରେ ନେଇକି ଯାଉଛି ମୁଁ।
ଯାହା ଆଉ ସବୁ ତ ଶିଖିଛନ୍ତି ସବୁଥିରେ ଆକ୍ଟିଭି ଅଛନ୍ତି ତମେ ଆଉ ଏମିତି ଆଉ ଗୋଟେ ଗୋଟେ କ ବାହାଘର ହେଇଥିବେ ଯଦି ସ୍ଵାମୀ ସ୍ଵାମୀମାନେ ସ୍ଵାମୀଙ୍କ ଲାଇଫ୍ ଚେଞ୍ଜ ହେଇଯିବ।
ନା ମୁଁ ଏଇ ସ୍କୁଟି ମୁଁ ଏଇ ବାହାଘର ମାନେ ଦଶ ବର୍ଷ ପରେ ମୁଁ ସ୍କୁଟି ଆଣିଲି ମୁ ଶଶୁର ଯେମିତି ବାହାରକୁ ଆସିଲି ରହିବା ପାଇଁ ତାପରେ ମୁଁ ଶଶୁର କହିଲେ ଯେ ତାଙ୍କ ଦେହ ଖରାପ ହୁଏ ତାଙ୍କ ପୁଅ ତାର ସବୁବେଳେ ତାଙ୍କ ପଛେ ପଛେ ଘୋଡେଇଲେ ନେଲେ ମେଡିକାଲ ବାପାଙ୍କୁ ଆଉ ଘରେ ମୁଁ ତାପରେ ଆଜ୍ଞା।
କଣ ହଉଛି ଉ ତମ
ଶ୍ୱଶୁର ନା ତାର କିଡନୀ ଖରାପ।
ଓ ଓ।
କିଡନୀ ଖରାପ ଡାଇଲିସ୍ ଚାଲିଛି ଆଉ।
ମାସକୁ ଥରେ?
ନା ମାନେ ସପ୍ତାହରେ ଦିଥର।
ଏଁ।
ହଁ କେଉଁଝର ନିଆ ହଉଛି, କେଉଁଝରରେ ଡାଇଲିସ୍ ଚାଲିଛି।
ଉୁଁ ହୁଁ କିଏ ନେଇକି ଯାଉଛି?
ଏ ତାର ନେଇକି ଯାଉଛନ୍ତି।
ହଁ କଣ ବୋ ବେଶୀ ଏଜ୍ ହେଇଯାଇଛି ନା କମ ଏଜ୍?
ଆଞା?
ମାନେ ଏଜ ନାଇଁ। ଅଁ ଆଉ ଶାଶୁ ନାହାନ୍ତି?
ହଁ ଶାଶୁ ବି ଅଛନ୍ତି ଶାଶୁ ଷ୍ଟ୍ରଙ୍ଗ ଅଛନ୍ତି।
ତମ ପାଖରେ ରହୁଛନ୍ତି ଶାଶୁ?
ନା ନା ଶାଶୁ ଶ୍ୱଶୁର ଗାଁରେ ରହୁଛନ୍ତି, ସିଏ ବା ଏଠିକି ଆ- ସିଲେନେଇଁ କହିଲେ ନା ଆମେ ଗାଁ ଛାଡିକି କଣ ଯିବୁ। ତାପରେ ଗାଁ ରେ ଘର ଫର ଅଛି ସେଠି ନ ରହିନେ ଘର ଟା କାରବାର ନ କଲେ ପୁଣି ସବୁଆଡୁ ଇଏ। ସେଇଥିପାଇଁ ଗାଁରେ ରହୁଛନ୍ତି ଆଉ।
ଓ ହଁ ଆଉ କଣ? ଆଉ ର ତମର କଣ ରଜ କେମିତି ଚାଲିଲା ତମ ଗାଁ ରେ? ଗାଁ ରେ ପାଳନ କଲେ ନା ଭଲ ଆଉ ଡାକିଲେଣି ଯାଇ ଦୋଳି ଖେଳିଥାନ୍ତୁ।
ହିଁ ସେତେବେଳେ ତ ଆଉ ଆମ ସେତେବେଳେ ଜାଣିନଥିଲି ବା। ଆ ଆଉଥ ହଁ ଏଥର ଡାକିବୁ ଆଉ।
ପର୍ବପର୍ବାଣୀ ହୁଏ?
ଆମ ଗାଁ ରେ ତ ରଜ ଟା ଟିକେ ଭଲ ହୁଏ ରାସ ପୂର୍ଣ୍ଣିମା ହୁଏ।
ରାସ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ଓ ହଁ। ଆଉ?
ଆ
ଆଉ କଣ ଭଲ ହୁଏ?
ଆଉ ହେଲା
ଜାଗର ଆମ ଗାଁରେ ମନ୍ଦିର ବଡ ମନ୍ଦିର ହେଇଚି ଶିବ ମନ୍ଦିର ନା ଜାଗରଟା ବି ଭଲ ହୁଏ। ଅଷ୍ଟ ପ୍ରହରୀ ଫଷ୍ଟ ପ୍ରହରୀ ସେଇଠି ପୁରା ହୁଏ ସେଇ ତିନି ଦିନରେ। ହଁ।
ଆଉ କଣ।
ଆଗ ଭଳିଆ ଆଉ ଏତେ ଇଏ ମାନେ ଆଗରୁ କଣ ଗାଁ ଗହଲି ରେ ସେମିତି ଇଏ କରିଥିଲେ ନା। ଆସ୍ତେ ଆସ୍ତେ ସବୁ ଉନ୍ନତି ହଉଚି ଆଉ।
ଆଉ କଣ।
ଏ।
ଆଉ ତମ ଗାଁରେ କଣ ମନ୍ଦିର ଅଛି?
ଆମ ଆଡେ ଶିବ ମନ୍ଦିର ଅଛି।
ହୁଁ ହୁଁ କୋଉ ଠାକୁରଙ୍କୁ ବେଶୀ ମାନନ୍ତି ଶିବ ତମେ କୋଉ ଠା ଠାକୁରଙ୍କୁ ବେଶୀ ମାନ ବେଶୀ ଭ ମାନେ ତମ ଆତ୍ମାରେ କଉ ଠାକୁର ବେଶୀ ଅଛନ୍ତି?
ମୁଁ ମା ତାରିଣୀଙ୍କି ସବୁବେଳେ ଇଏ କରେ।
ତମର ମୋର ସେମ ଟୁ ସେମ ଆଉ।
ପୁରା ମିଶୁଚି ଆଉ ହେଲେ ତମେ ଯେତିକି ଆକ୍ଟିବ ଆମେ ନୁହେଁ ଆଉ ଆମେ ସ୍କୁଟି ଶିଖିନୁ ଟେଲର ଶି
ଶିଖିବ ସବୁ ଚେଷ୍ଟା କଲେ ସବୁ
ହେଟା ତ ଠିକ କଥା ହେଟା ତ ଠିକ କଥା। ତମ ଜାଗା ଯେତେହେଲେ ଆମଠୁ ତମେ ବେଶୀ ଆକ୍ଟିଭ ବାହାରେ ରହୁଛ, କୁଟିରେ ଛୁଆଙ୍କୁ ଛାଡ଼ି ନଉଚ। ନିଜେ ମାର୍କେଟିଂ କରିଦଉଚ। ଏଟା ଟା ଏଇଟା ବି ଆମେ ବି କରିପାରିବୁ ଟାଇମ ପଇଲେ ଯଦି ବାହାରେ ରହିବୁ କରିପାରିବୁନି ଯଦି ହଜବାଣ୍ଡ ବାହାରେ ରହିଲେ ସୁ ସୁବିଧା ଅସୁବିଧା ଆମେ ବି କରି ଆଉ ହଁ ହଁ ଏଇଠି ଆମେ ଘରୁ ବାହାରୁ ନଥିଲୁ ଏଇ ଛୁଆ ପାଠ ପଢି ଲା, ଅଙ୍ଗନାବାଡି ଗଲା ତାକୁ ନେଇକି ଗଲୁ ନା ନାଇଁ, ସବୁବେଳେ ବାହାରକୁ ବାହାରିଲୁ ନାଇଁ ଆଉ ଯିଏ ଯାହା କହିଲେ କଣ ଆମର ଫରକ ପଡିବ କି ଯେତେହିଁ ନିଜ ଛୁଆକୁ ନିଜେ ନେଇକି ଯିବ ନା ନାଇଁ?
ହଁ ତମ ଘର ଟା କୋଉଠି?
ଆମ ଘର ହଉଚି ଢେଙ୍କାନାଳ।
ଢେଙ୍କାନାଳ, ଆମର କେଉଁଝର।
ହୁଁ ହୁଁ ଆଉ କଣ?
ଆଉ
ଆ ଆଉ
ଆ କ୍ରାଫ୍ଟ ଜିନିଷ ଶିଖିଚି ଯେ, ତିଆରି କରିନି କେବେ ଆଉ।
ପିଠାପଣା କିଛି ଶିଖି ନାହାନ୍ତି?
ଆଜ୍ଞା?
ପିଠା ପିଠା ପିଠା ପୁଠି।
ସେରା ତ ସବୁ ସେ ହଁ ସେରା ଶିଖିଚି ସବୁ।
ହଁ ଆଉ ଯିଏ ସବୁ ଶିଖିଚନ୍ତି ଟିକେ ଶିଖେଇଦେବେ, କଣ ନୂଆ ରେସିପି ଜାଣିଚନ୍ତି ଟିକେ ଶିଖେଇ ଦେଲେ ମୁଁ ଆମକୁ କହିଲ ଲେ ଆମେ କରିବୁ।
ନମ୍ବର ତ ରଖିଚୁ ଉମ ଆ ନମ୍ବର ତ ରଖିଚୁ ଯେ ତେବେଳେ ପାରିବୁ ସେତେବେଳେ କଲ୍ କରିକି ପଚାରିବୁ ଏଇଟା କଣ କେମିତି ଟିକେ କହିଦେବେ।
ହଁ ହଁ। ହଉ ହେଲା କଣ ଟିକେ ପିଠା ପୁଠି ଶିଖିଚୁ ଆଉ ହେଲା ଏଇ ଯୋ, ମୋର ସବୁ ଚଳେ ମୁଁ କୋଉଠା ବାରେନି
ହଁ ଭଲ।
ମୁଁ କୌଣସି ଖାଇବା ଜିନିଷ ଟା କୋଉଟା ମୋର ବାରଣ ନାହିଁ। ଏଟା ଖାଇମିନି ଖାଇବା ଜିନିଷରେ କଉଟା ଆମର ଇଏ ନୁହ ଯେ ଏଟା ଖାଇମିନି ସେ ଟା ଖାଇମିନି ସେମିତିି ନୁହଁ, ମୋର ଛୁଆ ବେଳଠୁ ଯାହା ହେଲେ ସବୁ ଚଳେଇ ଦିଏ।
ହୁଁ ହୁଁ ଭଲ। ଆଉ କଣ? ଓ ହୋ। ଝିଅ ଟିଏ ଝିଅ ଟେ ତିନି ସାଢ଼େ ତିନି ବର୍ଷର।
ହଁ ହଁ। ଅଙ୍ଗନବାଡ଼ି ଯାଉଥି
ହଁ ହଁ ହଁ। ଏବେ ଯାଉଛି ଆଜି ଫାଷ୍ଟ ଯାଇଛି।
ଅ ହଁ।
ହଉ ଦେଖି ଝିଅ ଟା ଆସିଲାଣି ମୁଁ ରଖୁଛି। କଲ୍ କରୁ-କାଲି-ଆଉ ଟିକେ ପରେ କଲ୍ କରିବି।
ହୋଉ।